ହ୍ୟାଲୋ କଣ କରୁଛୁ?
ଏଇଠି ସନ୍ଧ୍ୟା ଦେଇକି ଆସିଲି ଆଉ।
ଓହୋ, ଆଜି ତମ ଆଡେ ବର୍ଷା ହୋଉଛି କି?
ନାଇଁ ବା ବର୍ଷା ହେଇଥିଲା ଛାଡି ଗଲାଣି। ଖରାବେଳେ ହେଇଥିଲା।
ମୋର ଟିକେ ଯିବାର ଥିଲା ତ ତମ ଗାଁ ଯୋଉ ମାଛ ଯୋଉ ପୋଖରୀ ଧରା ହୁଏନି କି ମୁଁ ଶୁଣିଥିଲି କାଳେ କାଲି ଧରା ହବ। ସେଥିପାଇଁ ଆଜି ତମର ଗାଁ ରେ ମିଟିଂ ବସିଥିଲା ତ ସେଥିପାଇଁ ଫୋନ୍ କଲି ଯଦି ବର୍ଷା ଛାଡ଼ିଥିବ, ମୁଁ ଯିବି ତମ ସେଇ ପୋଖରୀ ଗାଁ ପୋଖରୀରୁ ମାଛ ଆଣିବି। ଆମର ଟିକେ ଭୋଜି ଅଛି ତ, ସେଥିପାଇଁ ସେଇ ପୋଖରୀ ମା ଛ ଟା ଟିକେ ଦେଶୀ ମାଛ ଟା ଆଣିଲେ ବୋହୁତ୍ ଟେଷ୍ଟ ହବ।
ହୁଁ ଆଁ ବର୍ଷ ତା ଛାଡିଲାଣି ଆସିକି ନେଇ ଯାଉନୁ ନେଇଯାଆ।
ଆ ବିନା କାଲି ଭୋରୁ ଧରାହବ।
ହଁ ହଁ ହଁ, ଆଉ ଯ ସେ କଥା ହେଇଯା ସେମାନଙ୍କ ସାଙ୍ଗେ।
ହଁ, ମୁଁ ବା କଥା ହେଇଥିଲି, ମୁଁ କହିଲି ବର୍ଷା ଛାଡିଲାଣି କି ନାଇଁ।
ଆ ଯଦି ନହେଲେ କହିବୁ, ହଁ ଯଦି କହିବୁ ନହେଲେ ନମ୍ବର ପ ଠେଇଦେବି ସେ ଦାଦାଙ୍କ ସାଙ୍ଗେ କଥା ହେଇଯିବୁ ସେ ତତେ
ହନ୍ ନାଇଁ ମୁଁ ଯିବି ଯିବି ନିଜେ ଯିବି ନିଜେ ଯାଇକି ସେଥିରେ ମାଁ ସେ ଯି ମେମ୍ବର ମାନେ ଅଛନ୍ତି, ତାଙ୍କ ସହିତ କଥା ହେବି, ମୋର ଗୋଟିଏ ଚୁନା ମାଛ ବି ଦର୍ କାରେ ଆଉ ବଡ ହେଁ ମୁଁ ସ୍କୁଟିରେ ଯିବି।
ଉଁ ହୁଁ ହୁଁ।
ଏଠି ମୋ ପିଇସି ଘର ବି ଅଛି, ଆଉ ନ ତାଙ୍କ ଘରେ ବି ରହିଯିବି, ସେଥିରେ କଣ ଅଛି?
ଅ ତ ପିଇସି ଘର ଆମ ଗାଁ ପାଖରେ ନା କଣ?
ହୁଁ ହୁଁ।
ଉଁ ହୁଁ ହୁଁ।
କି ମୁଁ କହିଲି କି ଆଉ ମାଛ ଟା ଯୋଉ ଧରା ହୋଉଛି ରୋହି ଅଛି ଭାକୁର ବି ଅଛି।
ଉଁ ମିରିକାଳି ହଁ ମିରିକାଳି ବିଣେ ଅଛି ରୋ ଚାନ୍ଦି ଅଛି।
ହଁ ନାଇଁ ମୋର ଦି ପ୍ରକାର ରୋହି ଆଉ ଭାକୁର ଦରକାରେ ଆଉ ଦରକାରେ ଚୁନା ମାଛ ଟିକେ ହବ ବେସର, ଚୁନା ମାଛ ବେସ୍ ସର ଆଉ ମାଛ ଘାଣ୍ଟ ହବ ଏ ଯୋଉ ବଡ଼ ମାଛ ଯିବ ଲାଞ୍ଜ ଜ ଆଉ ତାର ମୁଣ୍ଡ ଗୁଡାକ ପଡିକି ସେ ଘାଣ୍ଟ ହବ। ଆଉ ପିସ୍ ଗୁଡାକ ଫ୍ରାଏ ହବ, ତାପରେ ଚୁନା ମା ମାଛ ଯୋଉ ଯିବ ସିଏ ବେସର ହବ, ଆଉ ତ ଚିଙ୍ଗୁଡି ଆସିବ ସେପଟ ଘେରିରୁ।
ରୋଷେଇଆ କରିବ ନା କିଏ କରିବ ରୋଷେଇ?
ହଁ, ରୋଷେଇଆ ଆମ ଜଣେ ଆଗରୁ ତ ଆମର ଗୋଟେ ଜଗତସିଂହପୁର ର ଗୋଟେ ପୁରୋହିତପୁର ଗୋଟେ ଜାଗା ଅଛି। ସେ ଆମର ରୋଷେଇଆ ଆସୁଥିଲେ ଏବେ ଆମ ପାଖ ଗାଁ ରେ ଅ ଅଛନ୍ତି ଜଣେ ବ୍ରାହ୍ମଣ ନନା ଅଛନ୍ତି ସିଏ କରିଦେବେ ଆଉ। ବଢିଆ ରୋଷେଇ କରନ୍ତି ଯିଏ କରିବେ ଆଉ।
ବହୁତ ପିଲା କରୁଛ ବୋଧେ ନା?
ହଁ ଭୋଜି ଆଉ ତାପରେ ଚିଙ୍ଗୁଡି ତ ଆ ଆସ ଆମର ସେପଟୁ ଏାନ ତଳୁ ସେ ଘେରିରୁୁ ଆସିବ ମାଛ ଟା ତ ଏଇ ପୋଖରୀ ମାଛ ମାଛ ଟା ଟେଷ୍ଟ ତ ସେମିତି ତ ଆନ୍ଧ୍ର ମାଛ ଯୋଉ ଆସୁଛି। ଯୋଉଠି ବି ଚାହିଁବ ଦୋକାନରୁ କିଣିବ ମୁଁ ଶୁଣିଥିଲି ଧରାହବ ବୋଲି। ମୁଁ କଥା ହେଇଥିଲି ମୁଁ କହିଲି ଗଲେ ଏକାଥରେ ମୋର ଯେତିକି ଦରକାର
ହୁଁ ତୁ ଆଜି ଆସିକି ତାଙ୍କୁ ଆଡଭାନ୍ସ ଦେଇଦବୁ ନହେଲେ ଲୋକ ତ ବସିିବ। ଥିବେ ନା ନବା ପାଇଁ।
ହଁ ହଁ ପ୍ରବଳ ଲୋକ ମୁଁ ବି କହୁଥିଲି ସେ କହିଲେ ଆମ ଗାଁ ର ଯୋଉ ପାଞ୍ଚଟା ଗାଁ ର ଏ ପୋଖରୀ ପାଞ୍ଚଟା ଗାଁ ର ଯେତେ ଜଣ ଲୋକ ଅଛନ୍ତି ସମସ୍ତଙ୍କ ଘରକୁ ଯାଏ। ମାଛ ଟା ବଣ୍ଟାାଯାଏ ଘର ହଁ ସେ ସେଇଆ କହୁଥିଲେ ଆଉ କହିଲେ ଘର ପିଛା ଅଢେଇ କେଜି ଲେଖା ଦିଆହବ ଆଉ ଯଦି ବଞ୍ଚିବ ତାହେଲେ ବାହାର ଲୋକ କିଣିବେ? ମୁଁ ତାଙ୍କୁ କହିଥିଲି ନାଇଁ କି ବଞ୍ଚ ବଞ୍ଚୁ ନ ବଞ୍ଚୁ ଆମର ମୋର ଟିକେ ଦରକାର ଅଛି ଆଉ ଟିକେ ମତେ ମନା କରିବନି ହଁ କହିବ।
କହିବ ସେି କିନ୍ତୁ ନିୟମ ବିରୁଦ୍ଧରେ ଯାଇପାରିବେନି ଯେହେତୁ ଆମ ଗାଁରେ ସବୁ ଏକତା ଭାବ ଅଛି। ସମସ୍ତଙ୍କୁ?
ନାଇଁ ନାଇଁ କହୁଥିଲେ ନି ଏକତା ନୁହଁ ଯେ ସେ କହୁଥିଲେ ଯେ ଆହୁରି ଏତିକି କୁଣ୍ଟାଲ ଆମେ ବାହାରକୁ ବିକିବୁ ଟିକେ ଅଧିକ ରେଟ ରେ ବିକ୍ରି ଗଲେ ତାଙ୍କର ଲାଭ ନା ହଁ।
ଆଉ ଯଦି ସେମିତି କହିଛନ୍ତି ଆସି ନେବୁ ଆଉ କଣ ମୁଁ ଭାବିଲି କେବଳ ଗାଁ ଲୋକଙ୍କ ପାଇଁ ଧରାହବ।
ନା ନା ନା ସେ କହୁଥିଲେ କିଛି ମାଛ ଆମେ ବି ବାହାରେ ବିକ୍ରି କରିବୁ ଆଉ ତମେ ଯେତିକି ତମର ଦରକାର ଦର ଯେତିକି କେଜି ତମେ ତ ଆମକୁ କହିବ ନ ହଁ ଏୟ କହୁଥିଲେ ମୁଁ କହିଲି ବର୍ଷା ଛାଡ଼ିଲାନି କି ନାଇଁ? ଆଜି ସନ୍ଧ୍ୟାବେଳେ ମିଟିଂ ହବାର ଥିଲା ତ କହିଲି ସେଇଠି ତ ଲେବର ମାନେ ଥିବେ ମୁଁ ଯାଇକି ଟିକେ ବୁଝି ଦେଇକି ଆସିବି?
ହଁ ହଁ ସେ ଆଜି ସମୟ ମେଘ କମି ଲାଣିିଁ ଆସିକରି ବୁଝିଦବୁ ଆଉ କଣ? ଉ ଉ
ଆମର ବି ତ ହଉଛି ମାନେ ଆମ ବାରିରେ ବି ମାନେ ଏ ରଖା ହେଇଛି କୁକୁଡା ଚାଷ ବି ହଉଛି ଛତୁ ଚାଷ ବି ହଉଛି।
ତମର ଆମର ଏବେ ଏଇ ହଁ ତମର ଭଲ କୁ କୁକୁଡାରେ କଣ ଛୋଟ ଛୋଟ କୁକୁଡା ଆଣିକି ତାକୁ ରଖ ନା କଣ?
ତାବୁ ଘରେ ଅଛନ୍ତି ତାଙ୍କ ଦାନା କିଣା ହୁଏ। ଆଉ ତାଙ୍କ ପାଇଁ ବି ଜଣେ ଲୋକ ମୁଁ ରଖିଦେଇଛି। ସେ କୁକୁଡା ଚାଷ ପାଇଁ ସେ ତାଙ୍କର ସେ ବ୍ୟବସ୍ଥା ମୁଁ ଦାୟିତ୍ଵ ସେ ନିଅନ୍ତି।
ହୁଁ।
ଯିବେ କୌଣସି ଯଦି ଦେହ କିଛି ତାଙ୍କର ଖରାପ ହେଲା ମେଡିସିନ ବି ଖାଇବେ। ଏମିତି ସବୁ କରନ୍ତି ତାପରେ ବିକ୍ରି ହୁଏ ଯେ ଯେତିକି କେଜି ହେଲେ ତାପରେ ବିକ୍ରି ହୁଏ ଆଉ।
ହୁଁ ହୁଁ ଆଉ ଛତୁ ଚାଷ ବି ଆପଣ କରନ୍ତି।
ନାଇଁ ଯଦି ତମେ ନ ଜାଣି ପାରିବ ତାହେଲେ କୁକୁଡ଼ା ବି ମରିଯିବେ।
ଓହୋ ହୋ ଲସ୍ ହେଇଯିବ ଲସ୍ ତ ପୁରା ହବ।
ହଁ ବ ବାର୍ଡ ଫ୍ଲୁ ହେରିକା ମନେକର ଆସିଲା। ଲସ୍ ହେଇଯିବ ଆଉ କେହି କୁ କୁକୁଡା ତ କିଣିବେନି ଖାଇବେନି ତମେ ଚାଷ କଲେ ସେଥିରେ। ଭାରି ଲା ଲସ୍ ହୁଏ।
ହୁଁ ହୁଁ।
ଆଉ ମୁଁ ଏଇଥର ଭାବିଛି ଆଉ ଯୋଉ ଉଁ ମ ଆମ ବାରିର ଯଉ ପୋଖରୀଟା ଅଛି ସେଇଟାକୁ ଖୋଳିକି ଆମେ ଯଉ। କରିବୁ ସେଇଠି ମାଛ ଜାଅଁଳ ଆଣିକି ଛାଡିବୁ।
ହଁ ହଁ ଭଲ ଛାଡ ମାଛ ଜାଣ ଛାଡିଲେ ଏଇ ଯୋଉ ଭାତ ଘ ବଳୁଚି ଭାତ ଫାତ ପକେଇବ ମାଛ ଖାଇବେ ବଢିବେ ଆଉ କଣ।
ହଁ ସେଇଟା ଚାରିପଟ ତାର ତାଟିର ଜାଲି ପୁଣି। ଦବାକୁ ନ ନାହିଁ ବାହାର ଯଦି ଷୁଠ ଯ ଦି ବାହାର ଇଏ ରୁ ପାଣି ପଶିବ ମାଛ ଗୁଡା ସବୁ ପଳେଇବେ। ନହଲେ ଓଧ ବି ଖାଇଦେବେ।
ହୁଁ ହୁଁ।
ସେଥିପାଇଁ ତାକୁ ସବୁ ଇଏ। କରିବାକୁ ପଡିବ ଆଉ ବର୍ଷା ଦିନ ପୂର୍ବରୁ ଟିକେ ତାକୁ ଟିକେ କରିଦେଇଥିଲେ ହେଇଥାନ୍ତା ଆ ଟିକେ। ଇଏ ହେଇଗଲା ମୁଁ ସେଇଟା ଭାବିଛି ମନରେ ଯେ ନାଇଁ ସେଇଟା କରିବା।
ହୁଁ ଆ ସେଇଟା କଲେ ଭଲ ନିଜର କରିବ ବିକ୍ରି କଲେ କରିବ ଖ ଖାଇବ ଭଲ।
ହଁ ସେଇ ବା ସେଇଟା ତମେ ତମର ତମ ବାରି ରେ ପୋଖରୀ ଅଛି?
ହଁ ଆମ ବାରିରେ ପୋଖରୀ ଅଛି ସେଟା ଆଗରୁ ଚାଷ ହଉଥିଲା ଏବେ ଟିକେ ବନ୍ଦ ପଡିକି ଅଛି। ଆଉ ଏଇ ଗ୍ରୁପ ରୁ ଏଇ ଆ ତା ବର୍ଷ ଆଡୁ ଗ୍ରୁପ ରୁ ଲୋନ ଆଣିକି ତାକୁ ଲୋକ ଲଗେଇକି ଖୋଳିଲେ। ତାପରେ ତାକୁ ଚୂନ ଟିକେ ପକେଇ ଦଉ ସେ ପାଣି ରେ ପାଣି ଟା ଟିକେ କ୍ଲିୟର ହେଇଯି ବ ମାନେ ଶୁଦ୍ଧ ହେଇଯିବ ହୁଁ ହୁଁ। ଶୁଦ୍ଧ ହେଲା ପରେ ସେଇ। ଆଁ ଯାଅଁଳ କିଛି ଆଣି ଛାଡିବି ଭାବୁଛି।
ହୁଁ ହୁଁ ନହେଲେ ତମ ଯଦି ତୁ ଖୋଳିନୁ ସେଇ ଥିରୁ ଏବେ ବା ଶେଉଳ କଉ। ସବୁ ବଢି଼ଆ ବଢି଼ଆ ମାଗୁର ସେଇ ମାଛ ଗୁଡାକ ବାହାରିବେ ହଁ। ପଙ୍କରେ ବାଳିଆ ମାଛ ଥାଆନ୍ତି।
ହଁ ସେଇରା ବା ଅ ଆମେ ଆଣୁ ଖାଉ। ଏଇଟା ଯୋଉ ଚାଷ କଥା କହିଲୁ ବୋଲି ମୁଁ କହିଲି କି ହଁ ଚାଷ କରିବା।
ହଁ ନହେଲେ ଏବେ ଥିବ ବା। ତମେ ଯଦି ଧରିବ ବଢି଼ଆ ବଢି଼ଆ ମାଛ ସବୁ ଥାଏ ଆମେ
ଆରେ ତୁ ଛତୁ ଚାଷ କରୁ କେମିତି କଣ କରୁ? କହିଲୁ ମୁଁ ଟିକେ କରିବି।
ଛତୁ ଚାଷ କଣ ଛତୁ ତ ମେନ୍ ଖଡ। ବିଚାଲି ଯୋଉ ସେଗୁଡା଼ ସବୁ କିିଣା ହବ ଆଉ ସେ ଦରକାରେ। ଆଉ ଛତୁ ମଞ୍ଜି ଆଉ ସେ ସବୁ ହେଇ କି ମୁଁ ତ ଆଉ ତାକୁ ଲୋକ ରଖା ହେଇଛନ୍ତି ସେ ଲୋକ ସେ ସବୁ କାମ କରୁଛନ୍ତି ଆଉ ତୁ କାମ ବୁ ବୁଝେଇବି କଣ ତୁ ଆସେ। ତୁ ଦିନେ ଦେଖିବୁ ଆମ ଏଇ ଫାର୍ମ ବୁଲିକି ଦେଖିଲେ ଜାଣିପାରିବୁ। କେମିତି କଣ ହଉଛି ତୁ କେମିତି କଣ ଦେଖିବୁ। ତାପରେ ଯାଇକି। କେମିତି ବେଡ଼ ପଡୁଛି କଣ ହଉଛି କେମିତି ଛତୁ ଲୋକମାନେ କେତେବେଳେ ତୋଳୁଛନ୍ତି? ତମେ ତାକୁ ସବୁ ଦେଖିବୁ ତାପରେ ଯାଇ ତୁ ନିଜେ କରିବୁ ଆଉ କଣ?
ହୁଁ ହୁଁ ଛତୁ ଚାଷ ର କିନ୍ତୁ ଭଲ ପ୍ରଫିଟି?
ହଁ ମୁଁ ତ ପଇସା ଆଣି ହଁ ଛ ମିଳୁନି ତାପରେ ମୁଁ ବି ଲୋନ ଆଣି କରିଛି ବହୁତ ପଇସା ସେଥିରେ ଖଟେଇଛି ଆଉ ଲୋନ ଆଣିକି ଆଉ ଛତୁ ଚାଷ ଚାଲିଛି କିନ୍ତୁ ଭଲରେ ଚାଲିଛି
ଆଉ ବିକ୍ରି ବିକ୍ରି ଫିକ୍ରି କେମିତି କର ଫେରେ ଗାଁକୁ ନେଇକି ନା ଗାଁକୁ? ଦୋକାନରେ ଦେଇଦିଅ?
ହଁ ଦୋକାନରେ ଦଉଛୁ ଆମର ଯେମତି ଯେମତି ଯିଏ ମାଗୁଛନ୍ତି ତାଙ୍କୁ ବି ଦେଇ ଦଉଛୁ। ଏମିତି ଆଉ ତମର ଦରକାର ହବ କି?
ତମ କଣ ସେଇ ଯୋଉ ହଁ ଦରକାର ଫୁଟା ଛତୁ ନା କଣ ବଟମ ଛତୁ ନା କଣ ବା?
ନାଇଁ ପାଳ ଛତୁ ନା ପାଳ ଛତୁ ହଉଛି। ଆମର ବଟମ ଛତୁ ଚାଷ ହଏନି ପାଳ ଛତୁ ହୁଏ ଏଇଟା ଫୁଟା ଛୁ ବି ଯିଏ ଫୁ ଫୁଟା ଛତୁ ଖୋଜନ୍ତି ସେ ଫୁଟା ଛତୁ ଖାଇବ ଯିଏ ଯିଏ କଡ ଛତୁ ଖାଆନ୍ତି ସେ ତାଙ୍କର କଡ଼ ନେବେ। ଆଉ ତୁ କୋଉଟା ଭଲ ପାଉ?
ମୋର ସେ ଯୋଉ ଫୁଟା ଛତୁ। ତାକୁ ଟିକେ ପିଆଜ ପକେଇି ଭାଜି ଦବ ଆଳୁ ପକେଇକି।
ହୁଁ ପଖାଳ ଭାତରେ ବଢିଆ ଲାଗିବ। ଆଉ ଗୋଟେ ବଢିଆ ଆଇଟମ୍ ଅଛି ବା ଫୁଟା ଛତୁରେ କରିବ?
କଣ ଆଉ ଗୋଟେ ଆଇଟମ୍?
ଆଉ ଗୋଟେ ଆଇଟମ ତମେ ତାକୁ ଫୁଟା ଛତୁ ହଳଦୀ ପାଣି ଧୋଇକି ଚିପୁଡି ଦେଲ ସୋରିଷ ଜିରା ଶୁଖିଲା ଲଙ୍କା ରସୁଣ ଟିକେ ପିଆଜ ତାକୁ ପକେଇ ବାଟିଦେଲ ସେ ସୋରିଷ ମସଲା ବଟା ମସଲା ତାପରେ ଛତୁରେ ଗୋଳେଇ ଦବ। କଞ୍ଚା ଲଙ୍କା କଟା ଦିଟା ଚିରିକି ପକେଇ ଦବ ସୋରିଷ ତେଲ ଟିକେ ଗୋଳେଇ ଦବ ଲୁଣ ଟିକେ ପକେଇଲା ହଳଦୀ ଟ ତାକୁ କଣ କର ଗୋଟେ କଦଳୀ ଗୋଳେଇ ଗାଳେଇକି କଦଳୀ ପତ୍ର ଭିତରେ ଗୋଳେଇଲା ଅଗ କଦଳୀ ପତ୍ରରେ ତାପରେ ତାକୁ ମୋଡିକି ତା ଉପରେ ଆଉ ଚାରି ପାଞ୍ଚ ପରସ୍ତ କଦଳୀ ପତ୍ର ଗୋଡେଇ ଦେବ
ହଁ ହଁ ହଁ।
ଚୁଲି ତମେ ପାଉଁଶରେ ନିଆଁ ପାଉଁଶରେ ଗଦେଇ ଦବ ତା ଉପରେ ଘଷି ପାଉଁଶ ଯୋଉ ହେଇ ଧନିଆ ସେଇଥିରେ ପକେଇଦବୁ ତାପରେ ତା ଉପରେ ନିଆଁ ପୁରା ଲଦେଇଦବୁ ଯେମିତି ଆଳୁ ପୋଡୁଛୁ ଟମାଟୋ ପୋଡୁଛୁ କଣ ବାଇଗଣ ଚୁଲିର ପୋଡ଼ୁନୁ? ହଁ ସେ ଏମିତି ପୋଡିବୁ ଆଉ ସେ ପଥର ପୋଡିଗଲେ ସେ ପୁରା ବଢି଼ଆ ଲାଗିବ।
ତ ପତ୍ର ଗଡ଼ା
ଭାରି ଟେଷ୍ଟ ବା ବଢି଼ଆ ଟେଷ୍ଟ ଲାଗିବ କର ଦେଖିବୁ ଥରେ ହଉ ଫୁଟୁ ଏଥର ମତେ କହିବୁ ମୁଁ ତୋତେ ଦେବି ଫୁଟା ଛତୁ ଦେବି ଆଉ କଢ଼ ଛତୁ ବି ଦେବି
ବୁ ଭେଜବାରି ଦିନ ଫୋନ କଲେ ଦବୁ ଆଉ କାଲି ତ ନନ୍ ହୁଁ
କାଲି ତ ରବିବାର ଅଛି ଆମି ଷ ହବ ସୋମବାର ଦିନ କହିବୁ ମୁଁ ପଠେଇବି ହେଲା। ମୁଁ ତ ଯିବି କାଲି ମାଛ ପାଇଁ ଯଦି ହବ କାଲି ନେଇଯିବି। କିଛି କେତେ କେ କଣ କେତେ ନେବି କହୁନୁ?
ଗୋଟେ କେଜି ନେଇ ଆସିବୁ।
କଢ଼ ନା ଫୁଟା?
ଫୁଟା ଛତୁ ଆଣିବୁ।
ସବୁ ଫୁଟା ନେବି କଡ଼ ଦର
କଢ଼ ଦରକାର ହେଲେ ଫୋନ କରିବି ଆଉ କାଲି ଟିକେ ଫୁଟା ଖାଇବା ପାଇଁ ଇଚ୍ଛା ଅଛି।
ହଁ ହଁ ଆଉ ତାହେଲେ କାଲି ସକାଳୁ ମୁଁ ଯୋଉ ମାଛ ପାଇଁ ଯିବି ସେତିକି ବେଳେ ମାଛ ଆଣିବା ବେଳେ ତୁ ନେଇଯିବୁ ଆସିକି ମୋଠୁ ଆଉ। ଫୁଟା ଛଟୁ ଆସିକି ନେଇଯିବୁ ଆଉ କେମିତି ଲାଗିଲା ବି ମତେ ମାନେ ତୁ ଆଗ ନିଜେ ବନେଇବୁ ଯେମିତି ଯେମିତି ପ୍ରୋସେସ କ କହିଲି ସେଇ ପ୍ରୋସେସ ରେ ବନେଇବୁ। କେତେ ଟେଷ୍ଟ ଲାଗିଲା ମୋତେ ସେଟା ଫୋନ କରି ଜଣେଇବୁ। କିନ୍ତୁ ଭାରି ବଢିଆ ଲାଗିବ।
ହଁ ମୁଁ ତ ତୋ ଠାରୁ ଶିଖିଗଲି। ମୁଁ ତୋଠାରୁ ଶିଖିଗଲି କେମିତି କଣ ବନାହବ। ବ ମୁଁ ବନେଇବି ଯେମିତି ହେଲେ।
ତ ସେମିତି ବିନା ମସଲାରେ ବି ପୋଡି ଦିଅ ଆଉ। ଆଉ ଖାଲି ଛତୁ ଟା ପୋଡିଦଉ ଆଉ ତାକୁ ଆଣିକି ମାନେ କଞ୍ଚା ତେଲ ରସୁଣ ଆଉ କଞ୍ଚା ଲଙ୍କା ଚକଡି ସିଏ ବି ଗୋଟେ ହୁଏ, ବିନା ମସଲାରେ। ଆଉ ସୋରିସ ମସଲା ବାଟିକି ଦେଲେ ସେତ, ଆହୁରି ବଢିଆ ଲାଗିବ। ଭାରି ବଢିଆ ଲାଗିବ।
ତାପରେ ସେଇଟା ଏଇ ବର୍ଷା ଦିନେ ହିଁ ଟେଷ୍ଟ ଲାଗେ।
ହଁ ବର୍ଷା ଦିନେ ଛତୁର ବାସ୍ନା ଅଲଗା ଖରା ଅଲଗା, ଶୀତ ଦିନେ ଅଲଗା କିନ୍ତୁ ବର୍ଷା ଦିନେ ବେଶୀ ବଢିଆ ଲାଗେ।
ହଁ।
ଏମିତି କଥା ଆଉ ତୁ କହିବୁ ମତେ। ମୋତେ ଆଉ କାଲି ସକାଳେ ଫୋନ୍ କରି କହିବୁ।